ହଁ ଭାଉଜ ନମସ୍କାର। ଆଉ ଭାଉଜ ଏଇନା କଣ କରୁଥିଲେ? ଓହୋ ମୁଁ ତ ଏଇ ଆମେ ସବୁ ଟିକେ ବସିଥିଲୁ ବାହାରେ କଥାବାର୍ତ୍ତା ହଉଥିଲୁ ପାଗ ଆଜି ଭଲ ଦେଇଛି ବର୍ଷା ହଉଥିଲା ତ ଘରେ। ଘରେ କଣ ମାନେ ଆମ ଗାଁରେ ଆଜି ବର୍ଷା ହଉଥିଲା। ଆ ତ ପାଗଟା ଟିକେ ଥଣ୍ଡା ଦେଇଥିଲା ବାହାରେ ପବନ ଫବନ ଦେଉଥିଲା। ତ ଆମେ ସବୁ ତମେ ତ ଜାଣିଛ ଆମେ ସବୁ ମିଶିକି ବାହାରେ ବସୁ। ଆଉ ସବୁ ଏମିତି ବାହାରେ ବଇଥିଲୁ। ଏଇନା ଘର ଭିତରକୁ ଆସିଛୁ ଟିକେ କଥାବାର୍ତ୍ତା ହେଉଥିଲୁ। ମୁଁ କହିଲି ଭାଉଜ ତ ବହୁତ ମନ ପଇଲା ତମ କଥା। ମୁଁ କହିଲି ଭାଉଛଙ୍କୁ ଟିକେ ଫୋନ ନଗେଇଦେବା ହେଇଯିବା ଆଉ।
ଚିକେନ ପକଡା ବୋଧେ ଫିଷ୍ଟ ଫିଷ୍ଟ କରିଛ ସେଇଥିପାଇଁ ମନେପଇଲା ମୋ କଥା ବୋଲି।
ନାଇଁ ନାଇଁ ଏଇନା ଫିଷ୍ଟ ଚାଲିନି କାଲିଠୁ ଖାଲି ବାହାର ଜିନିଷ ଖାଇବା ଚାଲିଛି। କାଲି ଆମେ ଟିକେ ଯାଇଥିଲୁ ବାହାରକୁ ବାଲଚନ୍ଦ୍ରପୁର। ହଁ ମଟନ ବିରିୟାନୀ, ଚିକେନ ଲଲିପପ୍, ରୋଲ। ଆଉ ଫାଲୁଦା, ଆଇସ୍କ୍ରିମ, ରାବିଡ଼ି ଆଉ ଆଉ କଣ ଖାଇଛୁ? ହଁ ଏତିକି ଖାଇଛୁ। ଆଉ ଥଣ୍ଡା ବାଟରେ ଗୋଟେ କାମ୍ପା ମାରିଦେଇକି ଆଇଲି।
ଖାଇ ଦେଇଛୁ ଆମେ ତା ଖାଲି ଘରେ ରହି ରହି ସେଇ ଘର ଖାଦ୍ୟ ଖାଇବା କ
ଆଉ ତମକୁ ତମକୁ କହୁଛି ତମେ ଇଆଡେ ପଳେଇ ଆସ। ଡେଲି ଖାଇବା ଆପଣ ତ ସେଇଠି ଭୁବନେଶ୍ଵରରେ ଅଛ ଆଉ କଣ କରିବା।
ହୁଁ
ଆମର ଆଜି ବି ପୁଣି ଯାଇଥିଲେ ବରା ତରକାରୀ ବହେ ଖାଇକି ଆଇଛନ୍ତି। ଆଉ ରାତି ହବ ମାନେ ଆମର ଗୋଟେ କାମ୍ପା ମରା ହଉଛି। ମାନେ ଦେଖ ଯେମିତି ମାନେ ମଦ୍ୟପାନ ଯୋଉମାନେ କରନ୍ତି ତାଙ୍କର ରାତି ହେଲେ ଯେମିତି ମାନେ ମଦ ଦରକାର ସେମିତି ଆମର ରାତି ହବ ମାନେ ଗୋଟେ କାମ୍ପା ଦରକାର।
କ
କାମ୍ପା ଥଣ୍ଡା ଥଣ୍ଡା
ହୁଁ ହୁଁ
ଗୋଟେ କାମ୍ପା
ହଉଛି
ହଁ ଆମର ସେମିତି ପାଗ ଦେଖି କିଛି ନାହିଁ ଯେତେବେଳେ ଯାହା ଇଚ୍ଛା ହେଲା ହେଲା। ଖାଲି ସୋମବାରକୁ ଛାଡି
କିନ୍ତୁ ଟିକେ ମାନେ ଦେହ ବି ଜଗ ଏତେ ବାହାର ଖାଇବା ଖାଇବାଟା ବି ଭଲ ନୁହଁ। ସବୁବେଳେ ବାହାର ଖାଦ୍ୟ ଖାଇଲେ ଦେହ ଖରାପ ହେଇଯିବ ନା ବହୁତ ଜଲ୍ଦି। ଏବେ ସିନା ବୟସ ଅଛି ତମକୁ ଜଣା ପଡୁନି ବୟସ ଗଲା ବେଳକୁ
ହ ଦେ କିନ୍ତୁ ଏଇନା ସବୁ ଟିକେ ରୋଜଗାର କରିଛନ୍ତି ତ। ହ୍ୟାଲୋ।
ଓଁ ହଁ।
ହ କାଁକିନା ଏଇନା ସମସ୍ତେ ରୋଜଗାର କରୁଛନ୍ତି କାହିଁକିନା ଆଗେ ସବୁ ବେକାରୀ ଥିଲେ ତ କେହି ବାହାର ଖାଦ୍ୟ ଖାଉନଥିଲେ। ତ ଏଇନା ଯେହେତୁ ସବୁ ଭାଇ ମାନେ ଆମେ ମିଶିକି ରୋଜଗାର କଲୁଣୁ। ମାନେ ବାହାର ପ୍ରାଇଭେଟ କମ୍ପାନୀରେ ଆମେ ଅଛୁ ସମସ୍ତେ ତ ସେଠି ଆମେ ମି ସେ କାମ କରି ରୋଜଗାର ବର୍ତ୍ତମାନ କଲୁଣି ଯେହେତୁ ତ ମାନେ ଘରେ ସେମିତି ତ କେହି ପଇସା ମାଗୁନାହାନ୍ତି ତ ଆମେ ବା ସେମିତି ବାହାରେ ବୁଲିିବାଲି ଖାଉଛୁ ଆଉ।
ଘରେ ସନା ମାଗୁନାହାନ୍ତି କିନ୍ତୁ କିଛି ପଇସା ସଞ୍ଚୟ କରି ରଖିବା କଥା ବି ଦ କାର ଅସୁବିଧା ଟାଇମ ରେ ବି କାମରେ ଲାଗିବ ନା ସେଥିପାଇଁ ଏତେ ପଇସା ଟା ବି ଖର୍ଚ୍ଚ କରିବା ଭଲ ନୁହଁ।
ଦେଖନ୍ତୁ ସେମିତି ତ କିଛି ଏପର୍ଯ୍ୟନ୍ତ ମୁଣ୍ଡକୁ ଆସିନଥିଲା ଯେ ମ ସେଭିଙ୍ଗ ପାଇଁ। ତ ଆଉ ଯେହେତୁ ତମେ କହୁଛ ତମ ମାନେ ଆମେ ସଞ୍ଚୟ କରିବା ନିହାତି ଆରମ୍ଭ କରିବୁ। ଆଉ ବାହାର ଖାଦ୍ୟ ବିକୁ ବି ଆମେ ଭାବୁଛୁ ମାନେ ଆମେ ଯେତେ ଏଇନା ଦୂରେଇ ରହିବୁ ଆଉ। ହ। ଆଇ କି ତାପର ମାନେ କକହିଲ କେତେଦିନ ହେଇଗଲାଣି ଆମେ ଘରେ କେବଳ କରିକି ଖାଉଥିଲୁ ମାନେ ଯାହା ବି ଖାଉଥିଲୁ ଆଇ ଘରେ କରିକି ଖାଉଥିଲୁ। ତ ଆଉ ଇଚ୍ଛା ହେଲା କି ଚାଲ ବାହାରକୁ ଯିବା ବାହାରେ କିଛି ଖାଇକି ଆସିବା ଆଉ। ତ ସେଥିଲାଗି କାଲି ଥିବ ଏନାଥ
ପାଗ ଦେଇଛି ଆଜିରୁ ସେ ଖରା ଗରମ ହଉଥିଲା ବାହାର ଖାଦ୍ୟ ଖାଇବା ପାଇଁ ଇଚ୍ଛା ହଉନଥିଲା ଏବେ ଯୋଉ ବର୍ଷା ପାଗ ଦଉଛି ସେ ପାଗରେ ତ ସମସ୍ତେ ଙ୍କର ମନ ବଳଉଛି ଖାଇବା ପାଇଁ ବାହାରେ ଆଉ।
ହୁଁ ତାପରେ ଏନା ଯୋଉ ପାଗ ଟା କାଦୁଅ ହେଇଯାଉଛି ଆମ ଏକରେ ଇଏ ନା ଯାହାବି ଚିକେନ ଫିକେନ ଘରକୁ ଆଣିଲେ ଇଏ ନା ଘରେ ଚଢିଯିବେ ଆମ ଉପରେ।
ନାଇଁ ତମେ ଗ ତଳିଆ ଅଞ୍ଚଳରେ ରହୁଛ କି ମାନେ ରାସ୍ତା ଯାଇନି କି ତମ ଗାଁ କୁ?
ଗାଁକୁ ସିନା ରାସ୍ତା ଯାଇଛି କିନ୍ତୁ ଆମର ଯୋଉଠି ରୋଷେଇ ଘର ଅଛି ସେ ଜାଗା ସବୁ କାଦୁଅ ହୋଇଯାଇଛି। ତ ଘରେ ହଇରାଣ ହେଇକି କି ରୋଷେଇ କରୁଛନ୍ତି ତାପରେ ଯଦି ଆମେ ଚିକେନ ଆଣି ଏଇନା ଦେଇଦବୁ ରାନ୍ଧିବାକୁ ତ ସେମାନେ ଆହୁରି ବେଶୀ କ୍ରିଟିକାଲ ହେଇଯିବ ଆମ ଲାଗି।
ନାଇଁ ମୁଁ କହିଲି ସରକାର ତ ସବୁ ଗ୍ରାମକୁ ସଡକ ର ସୁବିଧା କଲେଣି ନା? ତମ ଗ୍ରାମକୁ ଯାଇଛି କି ନାଇଁ ସେ
ନାଇଁ। ନାଇଁ ଆମ ଗ୍ରାମରେ ସବୁ ପ୍ର୍ରକାର ସୁବିଧା ସୁଯୋଗ ଅଛି ଯେମିତି ପାନୀୟ ଜଳ ପାଇଁ ବ ସୁଧା ଯୋଜନା ଆଉ ତାପରେ ଆମର ସଡ଼କ ଯୋଜନା ଗ୍ରାମ୍ୟ ସଡକ ଯୋଜନା ବି ଆମ ଗ୍ରାମରେ ହେଇଛି। ତାପରେ ଆମର ସେ ଯୋଉ ଇ ନ୍ଦିରା ଆବାସ ସେ ସବୁ ବି ଆମର ସୁବିଧା ମିଳିଛି ତାପରେ କାଳିଆ ଯୋଜନା ବି ଆମର
ନାଇଁ ନାଇଁ ଘରେ ଘରେ ପାଇଖୀନ ବି ସରକାର ଯୋଗଉଥିଲେ।
ହଁ ହଁ ସେ ସବୁ ମିଳିଛି ଆ ଯାହା ବି ଯୋଜନା ବାହାରିଛି ତ ସବୁ ଜିନିଷ ଆମ ଗାଁ ରେ ମାନେ ବ୍ୟବହାର ହେଇଛି।
ମାନେ ଆପଣ ମାନେ ଯୋଉ ଘରେ ଘରେ ପାଇଖାନା ଦିଆ ହେଇଛି ସେଇ ପାଇଖାନା କ ଯାଉଚନ୍ତି। ନା ଗ୍ରାମର ଲୋକମାନେ ତ ସବୁ ସେଇ ବିଲ ବାଡିକି ଯାଆନ୍ତି ଭାରି ନା। ନା ସେଠିକି ଯାଇକି ପରିବେଶକୁ ପ୍ରଦୂଷଣ କରୁଚନ୍ତି।
ଆ ଦେଖନ୍ତୁ ଲୋକମାନେ ତ ଯେତେ ତାଙ୍କୁ ଯାହା ଦେଲେ ବି ତ ସେମାନେ ଲା ଟିନ ମାନେ ବହୁତ ଜାଣ ଜାଣ ବେଶୀ ଲୋକମାନୋନେ ବାହାରକୁ ଯାଉଚନ୍ତି ଆମେ ଶନି ପହିବାଡେ ବେଶୀ ଲୋକ ପଳଉଚନ୍ତି ସେଇ ଘର ପାଖରେ ହଁ ତ ମାନେ ତାଙ୍କୁ ମାନେ ବହୁତ ଲୋକ ହିଁ ମନା କରୁଛନ୍ତି ଯେ ତମେ ସେଆଡେ ଯାଉନା ଲୋକ କାରବାର ବସା ଉଠା କରୁଚନ୍ତି ଛୁଆ ଖେଳୁ ତ ମାନେ ସେମାନେ ଶୁଣିବାର ନାହାନ୍ତି ସେମାନେ ତ ଡେଲି ଯାଆନ୍ତି ସିଆଡେ। ବାସ ଆଉ ଆମେ ଯେତିକି ମଜରେ ରହିଲୁ ଆମେ ଆମର ଲାଟିନ ୟୁଜ କରୁ।
ଆମେ ତ ଶିଖିୁ ନା ଯିଏ ତ କରୁଛନ୍ତିୁ କରୁଛନ୍ତିଥା ତା ବଝିବା ଦରକାର ଆଉ ନିଜ ବି ନ ନାଇଁ ଘରେ ଘରେ ତ ପାଇଖାନାର ସୁବିଧା ହେଲାଣି।
ହୁଁ।
ମୁଁ ପାଇକ ନାହିଁ ମାନେ ବ୍ୟବହାର କରିବାଟାହିଁ ଠିକ।
ହଁ ବାହାରେ ବି ମାନେ ଏତେ ଭଲ ଲାଗେ ନା। ତାପରେ ମାନେ ଏବେ ବି ତ ସବୁ ବର୍ଷା ଦିନ ହେଲାଣି
ମୋର ଜଣେ ଝିଅର ଅଛନ୍ତି ଭକୁ ତାଙ୍କୁ କିନ୍ତୁ ମାନେ ଯେତେ କହିଲେ ବି ବୁଝେଇଲେ ବି ତାଙ୍କୁ ନାଇଁ ସିଏ କହିବେ ନାଇଁ ଭାଉଜ ମତେ ଟିକେ ବାହାରକୁ ଯିବା ପାଇଁ ବହୁତ ଭଲ ଲାଗେ ସିଏ ମତେ ଆହୁରି କଣ କଣ ମାନେ କହନ୍ତି ସେଇଟା ମୁଁ ବହୁତ ମନେ ନର୍ଣ୍ଣନା କରିପାରେନି।
ହଁ ତାପରେ ଆ ନଈକରରେ ତ ମାନେ ଲୋକମାନୋନ ଜାଗା ବି ରଖନ୍ତିନି ଚାଲା ବୁଲା କରିବାକୁ ବୁଝଚ ନା। ଏତେ ମାନେ ସରକାର ଏତେ ସବୁ ସୁବିଧା ସୁଯୋଗ ଦେଲା ପରେ ବି ଲୋକମାନେ ମାନୁନାହାନ୍ତି ନିୟମ। ତ ସେମାନେ କଣ ନା ନଈ କୂଳକୁ ବି ପଳଉନି ବେଳେଳେ। ଆଜି ଆମେ ଗାଧଉଚୁ ନଈ ରେ କଣ ଜୋରେ ବର୍ଷା ହେଲା। ବୁଝିଲନା? ତ ଲୋକ ସବୁ ମାନେ ଦୌଡି ଦଉଡିିକିନି ପଳେଇଲେ ଏକାଥରେ ଘରକୁ ଆଉ ଗାଧୋଇଲେନି। କ ମାନେ ସବୁ ନଈ ପଠା କରେ ସମସ୍ତେ ବୁଝିପାରୁଚ ନା ସବୁ ପାଣି ଗଡିକି ଆସିବ ଆଉ ତ ସେଥିିନାଇଁ ଲୋକଙ୍କୁ ଅସନା ନାଗିଲା ତ ସବୁ ଦୌଡି ଦଉଡିକି ପଳେଇଅଇଲେ ଘରକୁ। ଆମ୍ ପା ଆସି ଘରେ ଗାଧୋଇଲୁ।
ହେଲେ ବି ଚର୍ମ ରୋଗ ହବାର ମାନେ କଣ ଇଏ ଅଛି। ଡର ଅଛି।
ହଁ ସେଥିଲାଗି ଆମେ ବି ଘରକୁ ପଳେଇ ଆସିି ଘରେ ଗାଧେଇଲୁ। ତାପରେ
ପରିବେଶକୁ ଯେତେ ମାନେ କଣ ପରିଷ୍କାର ର ଦେଖିବ ସେତେ ସୁସ୍ଥ ଜୀବନ ଯାପନ
ହଁ ତାପରେ ବି ଲୋକ ଏବେ ମାନେ ଦେଖୁନାହାନ୍ତି ଏ ଧୂମପାନ କରୁଥିବେ ସେଠି ମାନେ ବହୁତ ଲୋକ ଠିଆ ହେଇଥିବେ। ନା ଧୂମପାନ ଯଦି କରିବାର ଅଛି ଆପଣଙ୍କର ମାନେ ଆପଣ ଦୂର ସ୍ଥାନକୁ ଯାଇ ଯୋଉଠି କେହି ଲୋକ କ ନଥିବେ ତ ଆପଣ ସେଠି କଲେ କିଛି ଅସୁବିଧା ନାହିଁ। କିନ୍ତୁ ଲୋକମାନେ ଆଜିକାଲି ସେଇଠି ମାନେ ନେ ମାନେ ଷ୍ଟାଇଲ ଦେଖିଆ ପାଇଁ ସେଇଠି ମାନେ ଲୋକ ଠିଆ ହେଇଥିବେ। ତ ତାଙ୍କରି ପାଖରେ ହିଁ ଟାଣୁଚନ୍ତି ଯୋଉ ଦ୍ଵାରା ତାଙ୍କର ଏ ବି କ୍ଷତି ହଉଚି ତାଙ୍କ ପାଖରେ ଯୋଉମାନେ ଠିଆ ହୋଉଚନ୍ତି ତାଙ୍କର ବି କ୍ଷତି ହଉଚି।
ଉ ସତ କଥା।
ହୁଁ ତୁ ମାନେ ଆପଣ ତ ଯେହେତୁ ଭାଉଜ ତମେ ସହରରେ ରହୁଥୁବ ତ ତମ ସିଆଡେ ବେଶୀ ଏମି ତିଆ ହିଁ ଚାଲିଥିବ।
ହଁ ହଁ ଆମ ଏପଟେ ତ ଏଇ ସବୁ ଅସୁବିଧା ବେଶୀ ଦେଖିବାକୁ ମିଳେ।
ଖାସ୍ ଏକରେ ତ ମାନେ ବେଶୀ ପରିବେଶ ପ୍ରଦୂଷଣ ଆପ ଣ ମ କିରେ ହିଁ ହୁଏ। କାରଣ ଆପଣ ମାନେ ସେଠିକାର ଲୋକ ମାନେ ବାହାରେ
ଏ ଦିନକୁ ଦିନ ତାତି ବଢ଼ି ବଢ଼ି ଚାଲିଚି ନା ଗରମ ପୁରା ଅସ୍ ଏହ୍ୟ ହଉଚି ପରିବେଶ ପୁରା ପ୍ରଦୂଷଣ ହେଇଗଲାଣି।
ଇଆଇସି ହଁ କାରଣ ଲୋକମାନେ ସବୁ ମାନେ ନିଜ ଘର ପାଣି ଅଳିଆ ଆବର୍ଜନା ସବୁ ବାହାରେ ଆଣି ପ କେଇ ଦୋଉଚନି। ତାପରେ ସହରରେ ମାନେ ଗଛ ଦେଖିବାଟା ବି ବହୁତ କଷ୍ଟ। ମାନେ ଗଛ ବି ବେଶୀ ନାହିଁ ସହର ଅଞ୍ଚଳରେ। ଯୋଉଥିପାଇଁ କି ଆଜି ମାନେ ହଁ ଆଉ କିଛି ନାହିଁ କେବଳ ମାନେ ସୁବିଧା ସୁଯୋଗ ସବୁ ସେଠି ମିଳିଯାଉଚି। କିନ୍ତୁ ଏହି କି ମାନେ ଦେଖନ୍ତୁ ଘ ମାନେ ଗାଁରେ ଯେଉ ପରିକା ଶାନ୍ତି ମିଳୁଚି ଆମୁକୁ ଏଠି ଥଣ୍ଡା ପବନ।
ଶାନ୍ତ ପରିବେଶ ଥଣ୍ଡା ପବନ ଏଗୁଡା ଏଠି ସବୁ ଦେଖିଆପାଇଁ ମିଳୁନି।
ଅ ସେଗୁରା ସବୁ ସେକେରେ ନାଇଁ। ଯୋଉଟା କି ମାନେ ବୋହୁତ ମାନେ ଅବ ମାନେ ସମସ୍ତଙ୍କୁ ରହିଆକୁ ବୋହୁତ ଅସୁବିଧା ହୋଉଥୁବ।
ହୁଁ।
ଆଚା ମାନେ ସେ କେରେ ମାନେ ଭାଉଜ ତମେ ସେଇରା ମାନେ ସନ୍ଧ୍ୟା ବେଳେ କଁ ଆଜି ଖାଇଥିଲ? ହାଲୋ। ମୁଁ କହିଲି ଭାଉଜ ତମେ ସନ୍ଧ୍ୟା ବେଳେ କଁ ଖାଇଥିଲ?
ମଣ୍ଡା ଭୋଗ।
ଓହୋ ଆ ଆଜି ବାହାର ଖାଦ୍ୟ ଟିକେ ହେଇଯାଇଚି ଆଉ।
ହଁ ଆଜି ଟିକେ ବାରି ଥିଲା ନାଁ ଆଇଁଷ ବାରି ସେଥି ପାଇଁ ଆଉ ପାଗଟା ବି ଭଲ ଦେଇଚି ବର୍ଷା ପାଗ। ଇଚ୍ଛା ହେଲା ଟିକେ ବାହାର ଖାଦ୍ୟ ଖାଇବା ପାଇଁ ଆଉ କେତେ ଦେହ କୁ ଜଗି ଜଗି ରହିବୁ।
ହଁ ନାଇଁ ମ ବେଳେ ବେଳେ ଖାଇଦବାଟା ଠିକ୍ ନା ଆଉ। ଆଉ ସବୁବେଳେ କଁ ଘର ଖାଦ୍ୟ ଖାଇହବ କାଁନା ପାଟି ସବୁବେଳେ ସ୍ଵାଦ ଖୋଜେ। ଆଉ ପାଟିର ବି ଟିକେ ଇଚ୍ଛା ପୂରଣ କରିବା ଦରକାର ବେଳେ ବେଳେ। ଉଁ ଚନା ତ ସେମିତି ବେଳେ ବେଳେ ଖାଇଦେଲେ କି ସେମିତି କିଛି ନାଇଁ। କାରଣ ଆମେ ପାଖାପାଖି ଯେବେଠୁ ରୋଜଗାର କଲୁଣୁ ସବୁ ତ ସେବେଠୁ ଆମେ ପାଖାପା କି ବୋହୁତୁ ଦିନ୍ ବହୁତୁ ରାତି ହେଇଗଲାଣି ଆମେ ଘରେ ଖାଇନୁ। ଖାଲି ବାହାରେ ବିରିୟାନୀ ନହେଲେ ତନ୍ଦୁରୀ ଫନ୍ଦୁରି ଏମ୍ତି ଆଣି ଖାଉ।
ହେଲେବି ତେଲ ମସଲାଜିନିଷ। ଖାଇବା କଥା ନୁହଁ ଟିକେ ଦୁରେଇ ରୁଅ ନହେଲେ ଦେହ ଖରାପ ହେଇଯିବ।
ହଁ ଆମେ ତ ଚେଷ୍ଟା କରୁଛୁମାନେ ଦୂରେଇ ରହିବାକୁ ସେ ସବୁଠୁ। ତ ଆମେ ଏବେ ଯେହେତୁ ଛୁଟିରେ ଆସିଚୁ ଘରକୁ ତ ଖାଉଚୁ ପୁଣି ଯେତେବେଳେ ଆମେ କାମ ପଳେଇବୁ ତ ପୁଣି ଆମେସେଦିନ ଆଗ ଭଳିଆ ପୁଣି ନର୍ମାଲ ହେଇଯିବୁ ଆଉ। ହଁ ଆଉ ଭାଉଜ ଆଜି ରାତିରେ କଣଖାଇଥିଲେ।
ମୁଁ ରୁଟି ଚିକେନ୍ କସା କରିଥିଲି ସେଇଆକୁ ଖାଇଥିଲି ଆଉ।
ଦିନଟା ପୁରା ଆମିଷ ଆମିଷ ରେ ଯାଇଚି ଆଜି ଆଉ।
ହଁ ଆଜି ଆମିଷ ବାରି ନା ମତେ ତ ଆମିଷ ବହୁତ୍ ପସନ୍ଦ। ସେଥିପାଇଁ ଆଜି ଦିନଟା ପୁରା ଆମିଷରେ ହିଁ ଯାଇଛି।
ହଁ ତ ମୁଁ ଆଜି ଜଣଙ୍କ ସହିତ ଭାଉଜ କଥା ହଉଥିଲି ବୁଝିଲା। ତ ସିଏ ମତେ ମତେ କହିଲେ କି ତମର କଣ ଇଚ୍ଛା ମୁଁ କହିଲି ଲୋକଙ୍କ ସେବା କରିବାରେ ମତେ ଭଲ ଲାଗେ। କହିଲେ ତମକୁ ଆମିଷ ପସନ୍ଦ ମୁଁ କହିଳି ହଁ ଆମିଷ ପସନ୍ଦ ତ କହିଲେ ତମେ ଲୋକ ସେବା। କରିବାକୁ ଚାହୁଁଛ କିନ୍ତୁ ତମର ଆମିଷ କୋଉ ଭଳି ଭାବରେ ପସନ୍ଦ। ମାନେ ମୁଁ ସେମିତି କହିଲି ଦେଖ।
ବୁଝିପନ।
ହଁ ମୁଁ ତ ସେଇ କଥା ହି ପଚାରିଲିିନି ମୁଁକହିଲି ଦେଖନ୍ତୁ ମାନେ ଆପଣ କଥାବାର୍ତ୍ତା ଟିକେ ବହୁତ ଭୁଲ ଭାଲ କରି ଦଉଛନ୍ତି। କାରଣ ମୁଁ କହିଛି ଯେ ମତେ ଲୋକମାନାନଙ୍କ ସେବା କରିବାକୁ ବହୁତ ଭଲ ଲାଗେ ତା ବା ମାନେ ମୁଁ କହନି ଯେ। ମତେ ଆମିଷ ଖାଇବାକୁ ଭଲ ଲାଗେ ନା।
ତା ଯୋଉମାନେ ଆମିଷ ଖାଇବେ ସେମାନେ ଲୋକମାନଙ୍କ ସେବା କରିପାରିବେନି କି।
ହଁ ତ ମାନେ ସିଏ ମାନେ ସିଏ ବି ଜଣେ ଗୋଟେ ଟିଚର ଥିଲେ।
ଓହୋ ଟିକେ ସେ କଣ ଭାବିକି କହିଲେ। ଥିବେ ଆଉ।
ହଁ ତ ମୁଁ ତାଙ୍କୁ ବେଶୀ ତାଙ୍କ ସହିତ ମୁଁ।